କେମିତି ଅଛନ୍ତି?
ମ୍ୟାାମ ଭଲ ଅଛି।
ଭଲ ବହୁତ ଆଜି ବିଜୁଳି ଘଡଘଡି ବର୍ଷା ଆମ ଘର ଆଗରେ ଆଣ୍ଠିଏ ଆଣ୍ଠିଏ ପାଣି।
ଆଛା ଇଆଡ଼େ ବି ବର୍ଷା ହଉଛି।
ହଁ ତମ ଆଡେ କେମିତି ବର୍ଷା ହଉଛି?
ବର୍ଷା ଘଡଘଡି ଏଇଟା ମାଉଥିଲା ମୋର ତ ତ ଆଜି ଗୋଟେ ମ୍ୟାରେଜ ଥିଲା ଜଣଙ୍କ ର। ଏଇନା ରିଟର୍ଣ କରୁଛି ଘରକୁ।
ଓ ହୋ।
ତାଙ୍କର ବ୍ରାହ୍ମଣ ଘର ନା ହଁ ତାଙ୍କର ଦିନ ବାହାଘର ନଥାଏ ନା ଆଜ୍ଞା।
ବ୍ରାହ୍ମଣ ଘରେ ହୁଏ।
ହଁ। ତ ସକାଳୁ ଯାଇଥିଲୁ ସିଆାଡୁ ଆସି ସେଠି ଆଜ୍ଞା ମ୍ୟାାମ କୁହନ୍ତୁ।
ଏଥିରେ କଣ ସବୁ ଖାଇବା ହେଇଥିଲା।
ବହୁତ ସାରା ଆଇଟମ ନେଇଥିଲା।
ତମର ସବୁଠାରୁ ପ୍ରିୟ ଆଇଟମ କୋଉଟା?
ଆଇସ୍କ୍ରିମ୍, ଗୁପଚୁପ ଆଉ ହଉଛି ଆଇସ୍କ୍ରିମ୍ ଗୁପଚୁପ ଏଇଟା ହଉଛି ମୋର ସବୁଠୁ ଫେଭୋରାଇଟ।
ସ୍ପ୍ରିଂ ରୋଲ
ଆଜ୍ଞା।
ହଁ ହଁ।
ଆଉ କୋଲଡଡ୍ରିକ୍ସ ମୁଁ କାଲି ଏତିକି ହିଁ ଖାଇଛି।
ଆଉ-ଉ-ଉ ଭାତ ଫାତ କିଛି ଖାଇନାହାନ୍ତି?
ନା ମ୍ୟାାମ୍।
ଖାଇବା କଥା ନା ଆଉ ଏମିତି ଏଇ ଏଇଗୁଡାକ ଖାଇଲେ ଏ-ଏ-ଏ ମାନେ ବେଶୀ ଖାଇଲେ ଦେହ ଖରାପ ହବ। ଭାତ ଗୁଡାକ ଯାହାହଲେ ବି ଖାଇବେ, ବୁଝିପାରିଲେ ନା? ମୁଁ ବି ଭୋଜିକୁ ଗଲେ ମାନେ ସବୁଠାରୁ ଅତି ପ୍ରିୟ ମୁଁ ଆଖି ଯଦି କୁଆଡେ ଯାଏ ଆ-ଆ-ଆ-ଆ ସେଇଟା ହେଲା ମାନେ ସେଇ ଗୁପଚୁପ ହେଲା କିନ୍ତୁ ମୁଁ ଟିକେ ନନଭେଜ ବି ପ୍ରିୟ, ମତେ ନନଭେଜ ଟିକେ ବି ଖାଇବାକୁ ଭଲ ଲାଗେ। ତମେ ନନଭେଜ ଖାଅ ନା ଖାଉନି?
ନନଭେଜ ଖାଏ ଯେ, ଅ-ଅ-ଅ ଆଜି ଯୋଉ ଭୋଜିରେ ଚିକେନ ଟା ମୋତେ କାହି ଭଲ ଲାଗିଲାନି।
ଅ ଟେଷ୍ଟ ଭଲ ନଥିଲା।
ନା ଟେଷ୍ଟ ଭଲ ନଥିଲା। ତ ସେଥିପାଇଁ ତା ବାଦରେ-ଏ-ଏ-ଏ ବାହାର ନା ସିଏ ଆଜି ଶୀତଳ ଷଷ୍ଠୀ ବି ଅଛି।
ହଁ ହଁ ହଁ।
କୁର ମ୍ୟାରେଜ କରିକି ଆଜି ରାତିରେ ରିଟର୍ଣ କରିବେ।
ହ ହଁ ଆଜି ତାଙ୍କର ପ୍ରୋସେସନ ହେଇକିନା ସେ ଯିବେ।
ହଁ ପ୍ରଶସନ ହେଇକି ମନ୍ଦିରକୁ ଆସିବେ ନା ସିଆଡ଼େ ଦେଖିବାକୁ ବି ଯିବୁ। ତ-ଅ-ଅ ଅଧିକ ଖାଇଲେ ମୋର ଗ୍ୟାସ୍ ହୋଇଯାଏ।
ଓ ହୋ। ଆଉ ଏତେ ଛୋଟ ରୁ-ଉ-ଉ-ଉ
ଆଜ୍ଞା ମ୍ୟାମ୍
ମୁଁ କହିଲ ଏତେ ଛୋଟ ରୁ ଗ୍ୟାସ୍ ହେଇ ଯାଉଛି?
ଯାହାବି ଟିକେ ନାକୁ ଖାଇଲେ ଗ୍ୟାସ୍ ହେଇଯିବ।
ତାହେଲେ ସବୁଦିନ ଗୋଟେ କାମ କର ଉଷୁମ ପାଣି, ଜୁଆଣି ଖାଅ। ଜୁଆଣୀ ଜୁଆଣୀ ରେ ଯୋଉଟା କଳା ନୁଣ ନୁହଁ ତାକୁ ଟିକେ ମିସେଇନ ଗ ଡବାରେ ରଖ୍ ରଖିଦବ, ବୁଝିପାରିଲ? ଗୋଟେ ଡବାରେ ର ରଖିଦବ ଯେତେବେଳେ ତମେ ଯେ ଯେ ଯେତେବେଳେ ତମକୁ ଲାଗୁଛି ତମକୁ ଗ୍ୟାସ୍ ହବାକୁ ଯାଉଛି, କି ହଉଛି ତାହେଲେ ସେତେବେଳେ ଏଇଟାକୁ ପାଟିରେ ପକେଇଦବ।
ଆଛା ଜୁଆଣିକୁ-ଉ-ଉ-ଉ
କୋଳା ନୁଣ ହଁ ଆଉେଲେ ତା ଦେହ ଟିକେ ଗୋଲମରିଚ ଗୋଟେ ଟା ପକେଇ ଦେଇେଇଥିବ ତିନି ଚାରିଟା ଗୋଟେ ଫୁଲ ଯେ ଛୋଟ ଛୋଟ ଡବାରେ ରଖୁଛ ତାହେଲେ ଗୋଲମରିଚ ବି ପ ପନ୍ଦର କୋଡିଏ ଟା ଖଣ୍ଡେ ତା ଭିତରେ ପକେଇଦବ
ମର୍ନିଂ ରୁ ଚାହା ପିଇବା ତ ଅଭ୍ୟାସ ହେଇଯାଇଛି ତ
ସବୁ ହଁ ସେଇଟା ଠିକ ଜିନ ଧରିଚଛ ଆଉ ଧରିଚ ଯଦି ପିଉଛି
ଘରେ ହଉଛି ସବୁତି
ହଁ ହଁ ନା ଚା ଟା ହେଲା ସବୁଠାରୁ ମାରାତ୍ମକ ଜିନିଷ ତମେ ନାଲି ଚାହା ପିଅ କିଛି ଅସୁବିଧା ନାହିଁ କିନ୍ତୁ ସେ ଯୋଉ ମାନେ କ୍ଷୀର ଚା ସେଇଟା ବହୁତ ମାନେ ଅସୁବିଧା ଦେହ ମୁଁ ଯାହା
କ୍ଷୀରରେ ତ ବି ଆଜି ଭେଜଲ ମିଶିଲଣି ନା ଗାଈ କୀର ରଇଥିଲେ କିଛି ହୁଅନ୍ତାନ ଏଇ ଯୋଉ ପ୍ୟାକେଟ କ୍ଷୀର ସବୁ ଏଇଠି ସବୁ ଭେଜାଷ ହ
ଆକ୍ଚୁଲି କଣ ମୁଁ କେବେ ବି ଚାହା ପିଏନି କି ଚା ର ଟେଷ୍ଟ କଣ ଜାଣିିନି ଚାାରେ ଯଦି ଚାହା ପତି ଟା ପଡିଯାଏ କୁଟିଲା ବେଳେ ଯୋଉ ବାସ୍ନା ହୁଏ ମୁଁ ସେ ବାସ୍ନା ଜମା ସ କରନି
ଆଛା ଆପଣଙ୍କ ଚଏସ୍ ନୁହଁ
ନା ଚଏସ୍ ନୁହଁ ମତେ ସେ ବାସ୍ନା ଟା ଭଲ ଲାଗେନି ସେ ବାସ୍ନା ଭ ହେଲା ମାନେ ମତେ ଯେମିତି ଖାଲି ମୁଣ୍ଡ ବୁଲେଇବ ମତେ ବାନ୍ତି ଲାଗିବ ଏମତି ିଓ ହଏ
ଆଚଛା ମତେ କ୍ଷୀର ଆଇଟମ୍ ହିଁ ସବୁ ପସନ୍ଦ
ନା ମତେ ବି କ୍ଷୀର ଆଇଟମ ବହୁତ ପସନ୍ଦ ମୁଁ କ୍ଷୀର ଖାଏ ଦହି ଖାଏ ଛେନା ଖାଏ ପନିର ଖାଏ କିନ୍ତୁ ମତେ ଚାହା ଟା ଯୋଉ ଫୁଟିଲା ଚାହା ପ୍ରତି ଫୁଟିଲା ପରେ ଯୋଉ ସ୍ମେଲ ଟା ଆସେ ମତେ ସେ ସ୍ମେଲ ବିଲକୁଲ ବି ପସନ୍ଦ ନାହିଁ
ମତେ ସେ ସ୍ମେଲ ତାାନି ଫସ୍
ଓକ ସେଇଟା ମାନେ ସମ ପର୍ସନ ଟୁ ପର୍ସନ ଭାରି କରେ ଆଉ
ଆଙ୍କଆା ଆ ଯୋଉ ପ୍ୟାକେଟ କ୍ଷୀର ଆମର ଆସେନି ମୋ ପ୍ୟାକେଟ କ୍ଷୀର ଫ୍ରିଜ ସେଇଟା କଣ ମାନେ ଅଲରେଡି ଫୁଟା ହେଇକି ପ୍ୟାକ୍ ହେଇଥାଏ ଥଣ୍ଡା ହେଇକି ତ ମୁଁ ସେଇ କଞ୍ଚାଆ କ୍ଷୀରକୁ ପ୍ୟାକେଟୁ ପିଇ ଦିଏ
ଆଉ ଏତେ ଭଲ ଲାଗେ ମ େ ମୁଁ ଯେତେବେଳେ ମାନେ ପ୍ରେଗନଣ୍ଟ ଥିଲି ମୋର ପୁଅ ଥିଲା ପେଟରେ ସେତେବେଳେ ମତେ ମାନେ ଏଇ ଯୋଉ କ୍ଷୀର ମାନେ ଥଣ୍ଡା କ୍ଷୀର ଫ୍ରିଜରେ ଯୋଉ ଥଣ୍ଡା କ୍ଷୀର ନଥାଏ ସେ ଥଣ୍ଡା କ୍ଷୀର ପିଇବା ପାଇଁ ମତେ ମତେ ବହୁତ ଭଲ ଲାଗେ ଆଉ ମୁଁ
ମତେ ବି ବହୁତ ହି ଭଲ ଲାଗିବନ ସେଇ ଛୁଆ ହେଇଥିବ ମୋ ପକେ ପିଇ ମାନେ କପ୍ କି ଗ୍ଲାସ ପିଇବେନି ପ୍ୟାକେଟ ସବ ପିଇଦେବେ।
ଆରେ ବା ତମର ତ ହିଡେନ୍ ଟ୍ୟାଲେଣ୍ଟ ଅଛି ଏଟା। ଗୁଡାକ ସବୁ। ବସ- ଆଚର୍ଯ୍ୟକର ଜିନିଷ
ଘରେ କହିବେ ଆମ ଘରେ ଦ ଗଡିଆ ବିଲେଇ ଚୋରି କରିଛି।
କଣ ହେଲେ?
ଘରେ। କହିବେ ସେ କ୍ଷୀର ଯ ମାନେ ଚାହା କଦକ ନଥିବ ଆମ ଘରେ ଦି ଟାଇମ୍ ଚାହା ଟା କ ପଲସରି। ତ ଚାହା କଲେ ଆଳ ଠିକ ହେଲା। ଯିବା। କହିବେ ଆମର ତ ଗୋଟେ ଗୋଟିଏ ବିଲେଇ ଅଛି ନା ଦେଇ ଗଡିଆ ବିଲେଇ ତା ଛଡା ଏଇ କାମ ଆଉ କାହା ନ।
ହଁ ବୁଝିପାରିଲି ବୁଝିପାରିଲି।
ହୁଁ।
ଆଛାଜି ଇଭିନି ଖା କଣ କହିଛନ୍ତି?
ଆଜି ଖାଇବାକୁ ଆମଲେଟ ହବ ଆଉ ରୁଟି ହବ। ତ ଅଟା ଚକଡା ହେଇନା ଛୁଆ ହେଇଛି। ଆଉ ଆମଲେଟ ଟା ତ ଗରମ ଗରମ ଖାଇଲେ ହିଁ ଭଲ ଲାଗେ ନା
ସେଇଟା ତ ବହୁତ ଟେଷ୍ଟି।
ହଁ ତ ସେଥିପାଇଁ ହେଇନି ଆଉ ମୁଁ ଏଇ ବସିଥିଲି ଟିକେ ପୁଅ କ ପାଠ ପଢଉଥିଲି ଆଉ ଏଇୟାଉ।
ଆଛା।
କୋଉଠିକି ବାହାଘର ଯାଇଥିଲ
ଅ ସିଦ୍ଧି ମଣ୍ଡପ ଗୌରୀ ଟେମ୍ପ ପଲ ପାଖେରେ
ହଁ ହଁ ହଁ ହଁ ହଁ। ହୁଁ ହୁଁ ହୁଁ କାହାର ଲିଲେଟିବ୍ କାହାର ଥିଲା
ମ୍ୟାମ ମୁଁ ଆପଣଙ୍କୁ କହିଥିଲି ନା ଯୋଉ ଅଫିସ ରେ କାମ କରୁଥିଲି
ହଁ ହଁ ହଁ ହଁ ହଁ।
ଷ୍ଟାଫ କର ଥିଲା ମ୍ୟାରେଜ ଥିଲା। ସେତେବେଳେ ଯୋଉ କାମ କରୁଥିଲି ସବୁ ଅଫିସ ଷ୍ଟାଫ୍ ମାନେ ଷ୍ଟାଫ୍ ମାନଙ୍କ ସହିତ ମୋର ରିଲେସନ ଟା ଭଲ। ତ ତାଙ୍କ ସହିତ ପୁରା କ୍ଲୋଜ ହେଇଯାଇ ତ ନଜାଇ ଖରାପ ହେଇଥାନ୍ତା ତାଙ୍କ ମଙ୍ଗନ ହଳଦୀ ମେହେନ୍ଦୀ ସବୁଠିକୁ କମ୍ପଲସରି ଯିବାକୁ ପଡିଲା।
ହୁଁ ନାଇଁ ନାଇଁ ସେ ବଣ୍ଡ ର ରଖିବା କଥା ବୁଝିପାରିଲ ନା ଏଇ ଯୋଉ ଦୁନିଆ ଟା ତମେ ଦେଖୁନ ବହୁତ ଛୋଟ ଆଉ ବହୁତ ଗୋଲ
ଆଜ୍ଞା ମ୍ୟାମ୍।
ଆଜି ଯାହା ସାଙ୍ଗରେ ତମେ ଖରାପ ସାଙ୍ଗ ସମ୍ପର୍କ ରଖିଛ ବା ଖରାପ ମାନେ ତମର ପଡୁନି କାଲି ସକାଳେ ସେ ତମର ପୁଣି ଏଗେନ ଦେଖାହବନି କି ତା ପାଖରେ ତମେ ଏଗେନ କାମ କରିବନି କିଛି ମାନେ ନାହିଁ ବୁଝିପରିଲ ନା ଯେ ଯେତେ ପାରିବେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବେ ଆଉ ସ୍ପେଶାଲି ତ ଇ ଅଫିସ ସେକ୍ଟରରେ ଅଫିସ ସେକ୍ଟରରେ କାହା ସହିତ କୌଣସି ମତ ବାବଦ ରଖିବେ ନାହିଁ ଯେତେ ଭଲ ସମ୍ପର୍କ ରଖିବ ସେଟା ତମ ପାଇଁ ଭଲ।
ଠିକ କଥା ମ୍ୟାମ କହିଛନ୍ତି। ଆଜି ଏତେ ଦିନ ପରେ ସମସ୍ତଙ୍କ ସହିତ ଦେଖ ବହୁତ ହିଁ ମଜା ହେଲା।
ହୁଁ ସେଇଟା ଗୋଟେ ସେଇଟା ସେଇଟାର ଗୋଟେ ଫିଲିଂସ ଅଲଗା ଥାଏ ଆଜି ବି ଆମର ମାନେ ମୁଁ ଗୋଟେ ଜାଗାରେ କାମ କରେ ସେଇଠି ଆମର ବି ଏମିତି ସଡନ ଡିସିଜନ ହେଲା ଆମର ବି ସେଠି ଆଜି କେନ୍ ହେଇଥିଲା ଆ ତ ସେଇ ଏଇ ଛୋଟ ଛୋଟ ଜିନିଷ ନିଜର ଭିତରେ ଯୋଉ ବଣ୍ଡ୍ ଟା ଅଛି ନା ସେ ବଣ୍ଡ୍ ଟାକୁ ଷ୍ଟ୍ରଙ୍ଗ କରିଥାଏ ବୁଝିପାରିଲେ ନା ଆମେ ଖାଲି କାମ କରୁଥିଲେ କେବେ ଆମ ବଣ୍ଡ୍ ଟା ଷ୍ଟ୍ରଙ୍ଗ ହବନି। ଯୋଉ ପର୍ଯ୍ୟନ୍ତ ଆମେ ଏକ ଦୁଶର ସହିତ ଟିଫିନ ସେୟାର ନ କରି ଯେ ଯୋଉଁ ପର୍ଯ୍ୟନ୍ତ ଏକ ଦୁସରେ ସହିତ ଆମ ଫିଲିଙ୍ଗସ ସେୟାର ନ କରିଛ ଭଲେ ପାଞ୍ଚ ମିନିଟ ହଉ ସାତ ମିନିଟ ହଉ ତଳେ ଗୋଟେ ୱାକ୍ରରେ ଯଦି ନ ଯାଇଛେ ମିଶିକିନା ଏଇ ସବୁ ଜିନିଷ ହିଁ ବଣ୍ଡ ତାକୁ ବହୁତ ଷ୍ଟ୍ରଙ୍ଗ କରିଥାଏ ବୁଝିପାରିଲ ନା?
ସେଠି ଯେତେବେଳେ ମୁଁ ଯାଉଥିଲି ଅ ସେଠି ମାନେ କଣ କହିଲେ ମତେ ଆକ୍ଚୁଆଲି ରୋଷେଇ କରିବାକୁ ପସନ୍ଦ ଲାଗେନି ପସନ୍ଦ ଲାଗେନି ମୁଁ ଯଦି ଗୋଟେ ଏଇ ଜିନିଷ ବନେ ତମର ସେଇଟା କହିବେ ଯେ ନେକ୍ସ ଟାଇମ ତୁହିଁ କ ସେଥିପାଇ ମୁଁ ଜାଣିକି ହିଁ କରିନି।
କରେନ
ତୁ ଅଫିସ ରେ ଆମ ଯୋଉଁ ରୋଷେଇ ହୁଏ ଆମେ ମାନେ ସମସ୍ତେ ମିଶି କି କରୁ। ତ ସେଇ ଟାଇମରେ ଘରେ ଯା ମତେ ରୋଷେଇ ଆସେନି କିନ୍ତୁ ସେଠି ସମସ୍ତଙ୍କ ପାଇଁ ମୁଁ ହିଁ ଏକୁଟିଆ ରୋଷେଇ ଘରେ ସେମାନେ ହେଲ୍ପ କରନ୍ତି ସମସ୍ତେ
ହଁ। ହୁଁ ହୁଁ ହୁଁ। ଅଫିସ ସେକ୍ଟର ଗୋଟେ ଏମିତିଆ ସେକ୍ଟର।
ଆଜ୍ଞା।
ହଁ କଣ କହିଲେ? ସେଇ ଜାଗାରେ ନା ବହୁତ ଟିକେ ବାଲାନ୍ସ ମେଣ୍ଟେନ କରିବାକୁ ପଡିବ ବୁଝିପାରିଲେ ନା କାହିଁକ କହିଲେ ଯୋଉଟା ଆପଣ ବେଶୀ ଜାଣିଛନ୍ତି ସେଟା ବି ଟିକେ ସୋଭ କରିବେନି। ଯଦି ଅ କମ୍ ଆଉ କଣ କହିଲେ ଯଦି ଦ ବି ବେଶୀ ଜାଣିଛନ୍ତି ସେଟା ଆପଣଙ୍କ ଉପରେ ଲୋଡ ପଡିବ ବୁଝିପାରିଲ ନା ତ ସବୁ ଜିନିଷରେ ଟିକେ ବାଲାନ୍ସ କରିକିନା ଚାଲିବେ ଆଉ ମାନେ
ମ୍ୟାମ ଅଫିସ ସେକ୍ଟରରେ ଗୋଟେ କଥା କହିବି। ସମସ୍ତ ମ ସହିତ ମିଶିବି ଠିକ ଅଛି କିନ୍ତୁ ଲମିଟ ଯଦି ଅତ୍ୟଧିକ ମିଶିବେ ଆପଣ, ଆପଣ ଠିକ ଭାବରେ ମିିଶିବେ ଆପଣ ଜାଣିଥିବେ ଯେ ମୁଁ ଠିକ ଅଛି ମୁଁ ଫ୍ରେଣ୍ଡ ହିସାବରେ ମିଶିବି। କିନ୍ତୁ ଆପଣ ଯଦି ଅଧିକ ମିଶିବେ ସେମାନେ ଅଲଗା ନଜରରେ ଭାବିବେ।
ହୁଁ ହୁଁ।
ଆପଣ ଜାଣିନଥିବେ କିନ୍ତୁ ଆପଣଙ୍କ ନାଁରେ ବହୁତ କିଛି ପଛରେ ହେଇଯାଇଥିବ ଆପଣଙ୍କ ପାଖକୁ କଥା ଆସିଲା ବେଳକୁ ଆପଣ କହିବେ ମୁଁ ତ ଏ ବିଷୟରେ କିଛି କିଛି ଜାଣିନି।
ହୁଁ ହୁଁ ଠିକ ଠିକ ଧରିଛନ୍ତି ସେଇଟା ପୁରା ସ
କାହିଁକି କହିବି? ଅ। ଯେତେ ଅଫିସ୍ ରେ କାମ କରିଲି। ସେଠି ଆମ ସୋଲାର ରିଲେଟେଡବି ଗୋଟେ କାମ ହୁଏ। ତ ସେଠି ମୋ ଅଣ୍ଡରରେ ଚାରି ପାଞ୍ଚ ତିନିରିନରେ ସିଏ ଭାବିଚି ମୁ ଭାଇ ବି ଡାକେ।
ହୁଁ ଆଜ୍ଞା ମ୍ୟାଡାମ ରଖୁଛି ଗୋଟେ ନମ୍ବର ହଁ ମ୍ୟାଡାମ ରଖୁଛି ନମ୍ବର ଗୋଟେ କଲ ଆସୁଛି ତ ଥ୍ୟାଙ୍କୁ ଥ୍ୟାଙ୍କୁ।
ଆଜ୍ଞା ମ୍ୟାମ୍ ଆ ଥ୍ୟାଙ୍କୟୁ ମ୍ୟାମ୍।
ଆଜଜାର ନା